ଜୟ ଜଗନ୍ନାଥ୍ ଶୁଭ ସନ୍ଧ୍ୟା ଆପଣ କୋଉଠୁ କହୁଛନ୍ତି?
ବେଲେଶ୍ଵର ରୁ
ବାଲେଶ୍ଵର ରୁ କହୁଛନ୍ତି ଆଛା କଣ କରୁଛନ୍ତି?
ଆଜ୍ଞା।
କଣ କରୁଛନ୍ତି? ମୋ ଭଏସ୍ ଆପଣଙ୍କୁ କ୍ଲିୟରଲି ଶୁଭା ଯାଉଛି ତ?
ହଁ ହଁ ଭଏସ୍ କ୍ଲିୟର୍ ଆସୁଛି ଆଉ ମୁଁ ଏଇ ଚା ପିଉଥିଲି ଆପଣ କଣ କରୁଛନ୍ତି?
ମୁଁ ବସିକି ଅ ଟିଭିି ଦେଖୁଥିଲି ଶ୍ରୀ ଜଗନ୍ନାଥ୍। ଚାନେଲ୍ ଦେଖୁଥିଲି ଆପଣ ଚା ପିଉଛନ୍ତି ବଢ଼ିଆ ବର୍ଷା ହଉଛି ନା ନାଇଁ ଆପଣଙ୍କ ପଟେ?
ନାଇଁ ବର୍ଷା କାଲି ହଉଥିଲା ବାକି ଆଜି ନାଇଁ କାଲି ନାଇଁ ନାଇଁ ବର୍ଷା କାଲି ମାନେ ସନ୍ଧ୍ୟା ବେଳେ ହଉଥିଲା। କାଲି ସ ହଁ କାଲି ସନ୍ଧ୍ୟାରୁ ଆଜି ସକାଳେ ଯାଏ ଝିପି ଝିପି ବର୍ଷା ହଉଥିଲା। ବାକି ଆଜି ଆଉ ନାହିଁ। ଏ ପୁଣି ଯୋଉ ଗରମକୁ ମାନେ ବର୍ଷା ହବା ଆଗରୁ ଦି ହୁଁ ବହୁତ୍ ଗରମ୍ ଦଉଥିଲା ଏବେ ଏ ଟିକେ କମିଚି ବାକି ବର୍ଷା କାଲି ଥଣ୍ଡା ଟିକେ ଦେଇଥିଲା ଆଜି ପୁଣି ଯେଇ ଗରମକୁ ସେଇ ଗରମ୍।
ଆଚ୍ଛା ଆପଣ ବାଲେ ସ୍ଵରୁ ଆପଣ ବାଲେଶ୍ୱରରେ ଆପଣଙ୍କ ବାଲେଶ୍ଵରରେ ବି ବର୍ଷା ହଉଥିଲା କାଲି।
ହଁ ହଁ।
ଆଚ୍ଛା ଯା ଆଉ ବଢ଼ିଆ ବର୍ଷାକୁୁ ଭଲ ଭାବରେ ଉପଭୋଗ କରିଥିବେ ଆଉ।
ଥିଲା ଆଉ ତେଣୁ ବର୍ଷା ଟିକେ ବି ହେଲେ ଭଲ୍ ଲାଗିଲା କାଲି ଆ ହୁଁ।
ସେ ଥାଏ ନା ସବୁ ପର୍ବପର୍ବାଣୀ ରେ କିଛି ସ କେତ ଥାଏ ଭଗବାନଙ୍କର ସେଇଭଳିଆ ଆଉ ଯେମିତି ସ୍ନାନ ପୂର୍ଣ୍ଣମୀରେ ବର୍ଷା ହବ। ନାଇଁ କିଛି ଗୋଟେ ଶୁଭ କାମରେ ବର୍ଷା ହେବା ଟା କୁ ହିଁ ଶୁଭ ମନାଯାଏ ହୁଁ। ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି। ମୋର ମୁଁ ଆକ୍ଚୁଆଲି ମୁଁ ଖୋର୍ଦ୍ଧା ରୁ ହିଁ କହୁଛି।
ଆଚ୍ଛା ଆଚ୍ଛା।
ହୁଁ।
ଆଉ ଆପଣଙ୍କର ଏ ମାନେ କେଡେ ଯାଇଥିଲେ କାଲି ସ୍ନାନ ପୂର୍ଣ୍ଣମି ରେ ବୁଲାବୁଲି କରିବା ପାଇଁକା।
ବୁଲିବା ପାଇପାରିନି ସେଥିପାଇଁ ମନ ବହୁତ ଦୁଃଖ ଅଛି। ହୁଁ ଭଗବାନଙ୍କର ଯଦି ଡାକରା ଆସିବ ନିଶ୍ଚୟ ମୁଁ ଗୁଣ୍ଡି। ଚା ଦିନ ଯିବି ତାଙ୍କୁ ଦର୍ଶନ କରିବା ପାଇଁ ଯଦି ସେତିକି ହେଇ। ପାରିଲା
ଖରେ ଆପଣ ମନେ କଲେ ଯାଇପାରିବେ।
ଏ ପାଖରେ ପାଖରେ ସିନା ଦିଦି କହୁଛନ୍ତି ଆପଣ କିନ୍ତୁ ତାଙ୍କର ଗୋଟେ ଡାକରା ନ ଆସେ। ହେଲେ ତାଙ୍କ ପାଖକୁ କେହି ଯାଇପାରନ୍ତିନି ସେଇଟା ଗୋଟେ ଥାଏ ମାନ୍ୟତା।
ଲାଗିଲେ ସେଟା ତା।
ହୁଁ ଡୋରି ନ ଲାଗିଲେ ଜଗନ୍ନାଥଙ୍କ ପାଖକୁ ଯିବା ତାଙ୍କୁ ଦେଖିବା ସ୍ୱପ୍ନ।
ଦେଖିଆସ ମୁଁ ଯାଇଥିଲି ମାର୍ଚ୍ଚ ରେ ଯାଇଥିଲି। ଆ।
ଯାହା ହଉ ଶୁଣିକି ଖୁସି ଲାଗିଲା କିଏ ତ ଜଣେ ଆସିଥିଲେ ମୁଁ ଆପଣଙ୍କ ଆପଣ। ଙ୍କ ଜରିଆରେ ମତେ ଯେମିତି ଭଗବାନ ମୁଁ ମତେ ଲାଗୁଛି ଯେମିତି ଆପଣଙ୍କ ଜରିଆରେ ମୁଁ ଭଗବାନଙ୍କ ମାନେ କ ଆ। ଆପଣ ମାର୍ଚ୍ଚ ରେ ଆସିଥିଲେ ନା ଗୋଟେ ମାସ ତଳେ ଆସିଥିଲେ ଯେମିତି ଆପଣଙ୍କ ଜରିଆରେ। ଭଗବାନଙ୍କୁ ଦେ ମାନେ ଭଗବାନଙ୍କ ପାଖରେ ପହଞ୍ଚିଗଲା ଭଳିଆ ହୁଁ। ଲାଗୁଛି ଆଉ ଆଉ ଆମର ତ ଖୋର୍ଦ୍ଧା ଆ। ଅ ରହୁଛି ମୁଁ ଆମର ତ କଣ ଭୁବନେଶ୍ୱର ରହୁଛି ଆମର ଯେମିତି। ପ୍ରତି ମନ୍ଦିର ମାଳିନି ସହର ପ୍ରତି ଗଳି ପ୍ରତି ହଁ ହାଲୋ ଶୁଭା ଯାଉଛି ନା ନାଇଁ। ହାଲୋ ଦିଦି।
ଶୁଣି ପାରୁଛି।
ହ୍ୟାଲୋ।
ହ୍ୟାଲୋ ହଁ ମୁନ ମୋ କଥା ଶୁଣି ପାରୁଛନ୍ତି। ହଁ ଆପଣଙ୍କ ଆପଣ ଆପଣଙ୍କ କଥା କାଟି ଯାଉଛି। ହଁ ଠିକ ଅଛି ମୁଁ ଆଣି ମୁଁ ଯାଇଥିଲି ଯୋଉ ନା ଏବେ ଆସିଲା। ତ ମୁଁ ଯୋଉ ଯାଇଥିଲି କେବେ ଆ ଖାଲି। ଆଲାରନାଥ ହଉଚି ଫାଷ୍ଟ ଟାଇମ୍ ପାଇଁ ଯୋଉ ସେଟା ବ୍ରହ୍ମଗିରି ବଧିଆ ହଁ। ଆଲାରନାଥ ଯାଇଥିଲେ ଦର୍ଶନ କରିବା। ହୁଁ ଆଲାରନାଥ ଦର୍ଶନ କରିବା ପାଇଁକା ଆଲାରନାଥ ଆଜି ଏଠି ପୁରା ଆଲାରନାଥ ଦର୍ଶନ ଆରମ୍ଭ ହେଇଯିବ ମାନେ ଆଜିଠୁ ହେଇଯାଇଛି।
ଯାହା ହଉ ଆପଣ କେତେ ଭାଗ୍ୟବାନ ଆପଣ ଆଲାରନାଥକୁ ବି ଦର୍ଶନ କରିକି ଆସିଛନ୍ତି।
ମୁଁ କେବେ ବି ସେଠିକେ ବାବଦରେ ଏତେ କି ଏମିତି ପଢିଛି କେବେ ମୁଁ ମତେ ନଲେଜ ନଥିଲା କି। ଏ ମାନେ ତାଙ୍କର ଯୋଉ ମହିମା ଇଏ ସେ କିନ୍ତୁ ସେ
ମାନେ କିଛିଟା ମାନେ କଣ କୁହନ୍ତି ଆପଣ ସେଠୁ ଅନୁଭୂତି ନେଇକି ଆସିି
ଫାଙ୍କାରେ ବି ଦର୍ଶନ କଲି ହେଲା ନା ବହୁତ ଭଲ ଲାଗିଲା। ମାନେ ତାଙ୍କର ଯୋଉ ଖିରି ଖାଇକି ହାତ ପୋଡି ଯାଇଛି ସେଇଟା ବି ଦେ ଥିଲେ ଆମେ ପାଖରୁ ପୁରା ଆଉ ବହୁତ ବି ଭଲ ଲାଗିଲା।
ହୁଁ ଆଉ ସେଠିକି ଗୋଟେ ଥାଏ ଚୈତନ୍ୟ। ନାଇଁ ନାଇଁ ମୋର ବାଲେଶ୍ଵର ଘର ମୁଁ ଯାଇଥିଲି ବୁଲିବା ପାଇଁକା।
ଆଚ୍ଛା ଆପଣ ଯାଇଥିଲେ ହୁଁ ହୁଁ। ଆପଣଙ୍କର ତ ବାଲେଶ୍ୱଵର ମୁଢି ମାଂ ସ ପୁରା କଣ କୁହନ୍ତି ପ୍ରସିଦ୍ଧ।
ମୁଢ଼ି ମାଂସ। ଆମର ମୁଢି ମୁଢି ତ ଆମର ମାନେ ସକାଳେ ଜଳଖିଆ ମାନେ ମୁଢି। ହେଲା ସକାଳେ ଜଳଖିଆ
ବୁଢୀ ଦିନ ମୁଢ଼ି ରାତିରେ ବି ବୁଢୀ।
ଆ ଦି ଦିପହର ମାନେ ମାକ୍ସିମମ୍ ଶୀତ ଦିନେ ଏକା ମୁଢ଼ି ଖାଇଦବୁ। ହୁଁ ଆମେ ମୁଢ଼ି ବିନା ମୁଢ଼ି ବିନା ଆମ ଖାଇବା ଅ ଧାର ଯଦି ମୁଢି ଘରେ ନଥିବ ଆମ ମାନେ ହଁ ହଁ
ଗୋଟେ ୱାର୍ଡ ଅଛି ଇମୋସନ ନାଇଁ କି ଆପଣ। ସେଇଟା ମୁଢି ହଉଛି ଗୋଟେ ଇମୋସନ ବାଲେଶ୍ଵର ପିଲାଙ୍କ ପାଇଁ ଯା ହଉ।
ସେଇଟା ଉଁ ଘରେ ମୁଢି ସରିଗଲେ ମାନେ
ଓଡିଶାରେ ଆମର ଯିଏ ଯୋଉ ଯୋଉ ଜିଲ୍ଲାରେ ବି ରୁହନ୍ତୁ ସବୁଠି କିଛି ନା କିଛି ପ୍ର ସିଦ୍ଧ ଜିନିଷ ହିଁ ଅଛି। ଯେମିତି ଧରିନି ଧରି ନବା ଯେମିତି ପୁରୀରେ ଗଜା ପୋଖି ଯୋଉ ଗଜା ଆମର ଅଛି ଚ ନୟାଗଡରେ
ଆଁ ନୟାଗଡ ଛେନାପୁଡ ବାସ ଦହିବରା ରାଙ୍କ କେଣାଳ ଯୁ କଣ ସେଟା ଗୋଟେ ହଁ ରସ ମାନେ ସବୁଆଡ଼େ ସବୁ କିିଛି। ହୁଁ ଢେଙ୍କାନାଳ ବରା ତେଣୁ ସବୁଆଡେ ସବୁ ମାନେ ଅ ଅ ଅଲଗା ମାନେ ରାଜ୍ୟ ଗୁଡାକରେ କଣ ଥାଏ ତା ରାଜ୍ୟ ୱାଇସ ମାନେ ତାଙ୍କର ଗୋଟେ ଫେମସ ଜିନିଷ ଥାଏ। ଆମର ମାନେ ତିରିଶଟା ଜିଲ୍ଲାରେ ତିରିଶ ହଁ ରାଜ୍ୟ ଆମର ଜିଲ୍ଲା ଅନୁ ସାରେ।
ଆମର ସବୁ ଏଇଠି ଅଛି ଆମର ବାହାରକୁ ଯିବା ବି କିଛି ଆବଶ୍ୟକ ନାହିଁ।
ହଁ ତାପରେ ଆମର ତିରିଶ ଟା ଜିଲ୍ଲାରେ ବି ମାନେ କଥାବାର୍ତ୍ତା ଟିକେ ମାନେ ଢଙ୍ଗ ଚାଲିଚଳଣି ସବୁ ଥିରେ ଅଲଗା ଅଲଗା ରହିଛି ହେଲା ସେଇଥିପାଇଁ ତ ଆମ ଓଡିଶା ହଉଛି ମାନେ ସବୁଠୁ ବେଷ୍ଟ ଲାଗେ ଆମକୁ।
ହୁଁ ଉଁ ଆଉ
ଆଉ କୁଆଡେ ମାନେ ବୁଲାବୁଲି ଯାଇଥିଲେ ନା ବୁଲିବା ପାଇଁ ଯିବେ ନା କଣ?
ନାଇଁ ବୁଲିବାକୁ ତ ମୁଁ କୁଆଡେ ବି ଯାଇପାରି
ଆଉ ପିଲା? ହ୍ୟାଲୋ।